ଅ
ହଁ ହ୍ୟାଲୋ କୋଉଠି?
ହେଇ ଘରେ ଶୋଇଛି ଆଉ ତମେ?
ଏଇଁ ବସିଛି ବାହାରେ ଟିକେ ବୁଲାବୁଲି କରିୁଚି କଣ ଦେହ ଭଲ ନାଇଁ କି ଶୋଇଛ?
ନାଇଁ ଦେହ ଭଲ ଅଛି ଆଉ କଣ କରିବା ଗରମ ଗୁଳୁ ଗୁଳି ହଉଛି ଏସିି ତଳେ ଶୋଇଛି ଆଉ
ଓହୋ ତମର ଏସି କେବେ ଆଣିଲ କି?
ଆଇଁଲୁଣି ପନ୍ଦର ଦିନ ହେଲାଣି।
ହୁଁ ହୁଁ ଆଉ କେତେ କଣ ନେଲା?
ଏସିି ନେଲା ଟୋଟାଲ ନେଲା ଛପନ ହଜାର ଆଉ
ଓହୋ ଟୋଟାଲ ଛପନ ହଜାର ନେଲା କୋଉଠୁ ଆଣିଲେ କି?
ହଁ। ଏ--ଫାଇନାନ୍ସ ରେ ଆଣିଲୁ ବାଜାଜ ଫାଇନାନ୍ସରେ।
ଓ ହୋ ଟୋଟାଲ ଛପନ ହଜାର ମାନେ ଇ ଏମ୍ ଆଇ କିସ୍ତି ସବୁ ଭରିବ ସେଇ ହିସାବରେ ଟୋଟାଲ ତମର ସୁଧ ଇଏ କୁ ନେଇଚି ଛପନ ହଜାର।
ଛପ ହଁ ଛପନହଜାରେ।
ହଁ ହଁ।
ମାସକୁ ମାସ ମାସକୁ ମାସ ଦି ହଜାର ଦବୁ ଆଉ।
ହଁ ଆଉ ସେଇ ଚିହ୍ନା ହ। ଆପଣଙ୍କର ଚିହ୍ନା ବୋଧେ।
ହଁ ଚିହ୍ନା।
ଓଃ ହୋ ଆଉ ଏସି ର ଷ୍ଟାବିଲାଇଜରଟା ଆଣି ଏସିିର ଷ୍ଟାବିଲାଇଜର ବି ଆଣିଥିବେ।
ହଁ ସବୁ ମିଶି ମୂଷା କି ବା ଛପନ ହଜାର ହେଲା।
ହୁଁ ହୁଁ ଆଉ ଫିଟିଂ କରିବା ପାଇଁ କଣ ଲୋକ ଆସିଥିଲେ ନା ତମେ ଜାଣିଛ ମାନେ କିଏ ଫିଟିଂ କରିଦେଇଥିଲେ।
ନାଇଁ ନାଇଁ ତାଙ୍କର ଫିଟିଙ୍ଗ କରିବା ପାଇଁ କମ୍ପାନୀ ତରଫରୁ ଲୋକ ଆସିଥିଲେ ନା। ସେମାନେ ଚାର୍ଜ ନେଲେ ହଜାର ଟଙ୍କା।
ଓ ଫିଟିଙ୍ଗ କରିଗଲେ କେତେ ସମୟ ଲାଗିଲା ତାଙ୍କୁ?
ହୁଁ ଘଣ୍ଟେ ଦେଢ ଘଣ୍ଟା ଲାଗିଲା।
ଓଃ ହୋ ସେମାନେ କେତେ ଜଣ ଆସିଲେ ଦି ଜଣ ନା ଜଣେ ଆସିଲେ ଫିଟିଂ କରିବା ପାଇଁ।
ଦି ଜଣ ଆସିଥିଲେ ନା ଜଣେ କଣ ପାରିବ କି।
ଉଁ
ଦି ଜଣ ଆସିଥିଲେ ତାଙ୍କର ଚାର୍ଜ ରହିଲା ନେଲେ ହଜାର ଟଙ୍କା ଆଉ।
ହଁ ଆଉ ତମେ ଯଦି ଫିଟିଙ୍ଗ କରିବ ଯଦି ତମକୁ ଜଣାଥିବ।
ଆମକୁ କୋଉଠି ଜଣା ସେଇ ବିଷୟରେ।
ହୁଁ ହୁଁ। ନାଇଁ ନାଇଁ ଏସି ଫିଟିଂ କରିବା ଆମର ଜଣେ ଚିହ୍ନା ଅଛି ଫିଟିଙ୍ଗ କରିବାର କିଛି ନାହିଁ ମୁଁ ଭାବୁଛି ଗୋଟେ ନୂଆ ଏସି। ସେ ଜାଣନ୍ତି ଆମର ଅଛି। ପୁରୁଣା ଟା ସେଟା ଟିକେ ଖରାପ ହେଇଗଲାଣି ବହୁତ ବର୍ଷ ହେଇଲାଣି ନା ଦଶ ବର୍ଷ ପାଖାପାଖି ହେଇଗଲାଣି ତ ସେଟା ଟିକେ। ଖରାପ ହେଇଯାଇଛି ତ ମୁଁ କହିଲି ତାକୁ କଣ ସଜାଡିବି। ଗୋଟେ ନୂଆ ଭଲଟେ ନେଇ ଆସିବି ଆଉ ଫିଟିଙ୍ଗ କରିବା ପାଇଁ ଜଣା ଅଛି। ତ।
ଖାଇଛ।
ଖାଲି ଏସି ଟା ଏସି ଟା ଆଣିବାର ଥିଲା। ହୁଁ।
ହ୍ୟାଲୋ।
ମୁଁ କହିଲି ବାଜାଜ ଫାଇନାନ୍ସରେ ଆଣ ହେରି ଯେ ତମକୁ କମ ପଡିବ।
ଓଃ ହୋ ନାଇଁ ନାଇଁ ମୋ ପାଖରେ କ୍ୟାସ୍ ଅଛି ମୁଁ ତାଙ୍କୁ ଡାଇରେକ୍ଟ କ୍ୟାସ୍ ଦେବି। କିଛି ନାହିଁ।
ହଁ।
ଫାଇନାନ୍ସ ରେ ଆଣିଲେ ଟିକେ ଅଧିକ ପଡୁଛି ନା।
ହଁ ଫାଇନାନ୍ସ ରେ ପଡ଼ିଲେ ତ ଇ ଏମ୍ ଆଇ ଟା ଅଧିକ ଟାଣୁଛନ୍ତି।
ହଁ ତ ମୋର ନାହିଁ ମୋର ମୁଁ ଡାଇରେକ୍ଟ କ୍ୟାସ୍ ଦେବି ଆଣିବି। ଖାଲି ଗରମ ହଉଛି ତା ଟିକେ ପବନ ଖାଇବା ଏସିି ହାୱା ଟିକେ ଖାଇବା ଆଉ।
ହଁ।
ତମେ ତ ମଜା କରୁଛ ଏସିରେ ବସିକି ଆଉ।
ମଜା କଣ କୁହନି, ଯୋଉ ବାହାରେ ଯୋଉ ଗୁଳୁଗୁଳି ଗରମ ହଉଛିି ବାହାରେ ବସି ବସି ହଉନି। ଗଛ ପତ୍ର ସବୁ କାଟି କୁଟାକି ଥୋଇଦେଲେଣି ଯେ, ପବନ ବି ହଉନି ଟିକେ।
ବର୍ଷା ହଉଥିଲା ନା ହଉନଥିଲା?
ବର୍ଷା କାଲି ହେଇଛି ଯେ ଆଜି ଟିକେ ଗୁଳୁଗୁଳି ହଉଛି, ବର୍ଷା ଆଜି ଫୁଣି ଉଠେଇଛି।
ହଁ, ହଁ। ଆମର ଇଆଡେ ଆଜି ବର୍ଷା ହେଇଥିଲା। ବହୁ ସମୟ ଧରି ଠିକ୍ ଲାଗି ରହିଲା ବର୍ଷା। ଯେମିତି କାଳ ବୈଶାଖୀ ହୁଏ, ବିଜୁଳି ଘଡଘଡି ପୁରା ଜୋରସୋରରେ ବର୍ଷା ତିନି ଚାରି ଘଣ୍ଟା ହେଲା, ଇଆଡେ ଖାଲି ପାଣି ଫାଣି ପ୍ରବଳ ହେଇଯାଇଛି, ପନ୍ତର ହେଇଯାଇଛି। ବିଲ, ବିଲ ଫିଲ ସବୁ ପାଣି ହେଇଯାଇଛି, ଆମର ଏବେ ତଳି ପଡିଚି ନା ସବୁ ତଳି ଗୋଟେ ଜାଗାକୁ ପଳେଇ ଆସିଚି। ତାକୁ ପାଣି କାଟିକି, ପୁଣି ଇଏ କରିବାକୁ ପଡିବ ହଇରାଣ ଟିକେ ମଣିଷ ହଉଛି ଆଉ।
ହଁ, ତମେ ଯାଇଥିଲ କି ବିଲ?
ନାଇଁ, ଆମର ବିଲ ଆମେ ଦେଖୁଛୁ, ହେଲେ ଲୋକ ଟିକେ କାମ କରୁଛନ୍ତି ଯାଇଁକି ବାହାରେ ଯୋଉ ଲୋକ ଆମେ ରଖିଛୁ ସେମାନେ ଯାଇ କାମ କରୁଛନ୍ତି ବିଲରେ, ଆଉ ସା ତମର କଣ ବିଲ ନାହିଁ କି?
ହଁ, ଅଛି ଆମର ବିଲ।
ଆଉ ତମର କଣ ଚାଷ ବାସ କରୁନ?
ନାଇଁ, ଆମର ଭାଗକୁ ଲଗେଇ ଦେଇଛୁ ସବୁ।
ଓହୋ। ଦେଖି ଯାଉନା ବି?
ବିଜନେସ୍ ନାଇଁ
ହଁ, ହଁ। ହଁ
ଆମର ଚାରିଆଡେ ବିଜନେସ୍ ଆଉ ଏଇ ରଡର ବିଜନେସ ଚାଲିଚି
ହୁଁ।
ଆଉ ଏସବୁ ଦେଖିଲା ବେଳକୁ, ବିଲରେ ଦେଖ, ଏସବୁ ଦେଖ ଦେଖିଲା ବେଳକୁ ବିଲ, ଅ ବିଲ କଥା ଦେଖିଲା ବେଳକୁ ଆଉ ହବନି।
ହୁଁ। ନାଇଁ, ଆମର ବିଲରେ ଆମେ ଦେଖୁଚୁ ଆମର ବିଲ ଏମତିରେ ପଡିଆ ପଡିଛି ନା, ତ ସେଥିପାଇଁ କାହିଁ କାହିଁ ପଡିଆ ପଡିବ, ଆମେ ଲୋକ ଲଗେଇକିନା ତାକୁ କରିଦଉଚୁ। ଯାହା ହବେ ହେଲେ ବିଲରେ ଲାଭ ହଉଛି ନା, ଧାନଟା। ଧାନ ଗୋଟ ଗୋଟେ କୁଇଣ୍ଟାଲକୁ ନଉଚନ୍ତି, ଉମ୍ ପାଞ୍ଚ ଛଅ ହଜାରେ। ତ କାହିଁ ହଉଛି ଆମେ ଛାଡିବୁ, ଏମିତିରେ ବି ଆମକୁ ସରକାର ଦଉଚନ୍ତି ମାଗ ମାଗଣରେ, ମାଗଣାରେ ଚା ଧାନ ଦଉଛନ୍ତି, ଧାନ ତଳି ପକେଇବା ପାଇଁ ତ କେତେ କଣ ପଇସା ଖର୍ଚ୍ଚ ହବନି, ନିଜର ତ ଟ୍ରାକ୍ଟର ଅଛି। ନିଜ ଚାଷ କଲ, ନିଜ ଖାଲି ଲୋକ ଯାହା ଖାଲି ତଳି ଯୋଉ ରୁଅଁନ୍ତି ଧାନ ସେଇଟା କରିବେ ଆଉ କିଛି ନାହିଁ ଆଉ କାଟିଲା ବେଳକୁ ତ ମେସିନ ଅଛି, ମେସିନରେ ଧାନ କାଟିଦବ ସଇଲା ଏଇଭଳିଆ କାମ ଆଉ।
ହଁ, ଆଜିକାଲି ତ ହଁ ନିଜ ଧାନରେ ବହୁତ ପଇସା ସରିବ ଆଉ।
କିଛି ସରିବନି, ଯେତିକି ସରିବ ତାର ଦି ଡବଲ ଆପଣ ପାଇବେ।
ଆଜ୍ଞା। ଧାନ ପୋକ ଖାଇଗଲା ପୁରା, ନଷ୍ଟ ହେଇଗଲା ଯୋଉ ସମୟରେ ବର୍ଷା ଦରକାର ଥିଲା, ସେଇ ସମୟରେ ବର୍ଷା ହେଲାନି ବର୍ଷା ଅବେଳାରେ ହେଇକି, ଧାନ ସବୁ ପୋକ ଖାଇକି, ନଷ୍ଟ ହେଇଗଲା। ବହୁତ ଲସ୍ ହେଇଗଲା ଆମର।
ହଁ ନାଇଁ ନାଇଁ ଆମର ଭଲ ହେଇଥିଲା ନା। ଆମର ମରୁଡି ପଡିିନି ଭଲ ହେଇଥିଲା। ଆଉ ଭଲ ଫସଲ ମାନେ ଆମର ଭଲ ଧାନ ଫଳ ହେଇଥିଲା। ଯେତିକି ଆମେ ଆଶା କରିନଥିଲୁ ତାଠୁ ଅଧିକ ପାଇଲୁ।
ଓହୋ। ନାଇଁ ଆମର ସେଇଥିପାଇଁ ଆଉ ବିଲ କରୁନୁ। ଭାଗକୁ ଲଗେଇ ଦେଇଚୁ ଆଉ।
ଅ ହଁ। ଆଉ ଯୋଉ ଏସ୍ କେବେଠୁ ଆଣିକି ଲଗେଇଛନ୍ତି?
ଏ ପନ୍ଦର କୋଡିଏ ଦିନ ହବ।
ହୁଁ ହୁଁ। ସେଇ ପାଖ ଏରିଆରୁ ଆଣିଲେ ନା ଦୂରରୁ ଆଣିଲେ?
ନାଇଁ ଆମର ଏ ପାଖ ମାର୍କେଟରୁୁ।
ହଁ। ଭଲ ଚାଲୁଚି?
ହଁ ଭଲ ଚାଲୁଚି। ରୁମ୍ ପୁରା ଥଣ୍ଡା ରଖୁଚି। ଆପଣ ଯଦି ଆଣିବେ କୁହନ୍ତୁ ମୁଁ ନମ୍ବର ଦେଇଦେବି।
ହଁ।
ନମ୍ବର ଦେଇଦେବି ଆପଣଙ୍କୁ ଆପଣ ଯାଇଁକି ଆଣିବେ। ମୋ ନାଁ କହିଲେ ବି ସେ ଚିହ୍ନିଚି। ତାଙ୍କୁ କହିଦେବେ ସିଏ ତମକୁ ଟିକେ କମ୍ ରେ ବି ଦେଇପାରିବେ।
ହଁ ହଁ। ତାହେଲେ ଆପଣଙ୍କ ନାଁ ଟା କହିଦେବି?
ହଁ ମୋ ନାଁ ଟା କହିଦେଇକି ଆପଣ ଆଣିବେ। ମୁଁ ନମ୍ବର ଦେଇଦେବି ଆପଣଙ୍କୁ।
ମୁଁ ସେପଟେ ତମ ଏରିଆକୁ ଗଲେ ସେପଟେ କଣ ହେଲା କହିଲ ମୋର ଯିବାର ଅଛି ଟିକେ କାମ ଅଛି ନା। ତ ସେ ପଟ ଏରିଆକୁ ଗଲେ ମୁଁ ଆପଣଙ୍କ ସହିତ ଦେଖା କରିବି ଟିକେ। ଆପଣଙ୍କ ଘରକୁ ଟିକେ ଯିବି ବୁଲି। ଆପଣ ଘରେ ରହୁଛନ୍ତି ନା?
ହଁ ଏବେ ଘରେ ଅଛି। ଆପଣ ଯୋଉ ଦିନ ଆସିବେ ମତେ କଲ୍ କରିବେ ଗୋଟେ ଦିନି ଆଗରୁ।
ହଁ ହଁ ମୁଁ କଲ୍ କରିିକି ଜଣେଇବି କୋଉଦିନ ଯିବି କଣ କରିବି। ତ ସେତେବେଳକୁ ସେଇ ଏସି ଟା ଧରିକି ପଳେଇ ଆସିବି ଆଉ।
ହଁ ଆପଣ କହିଲେ ସେଇ ଅନୁସାରେ ମୁଁ ଟିକେ ଥଣ୍ଡା ଫଣ୍ଡା ଆଣିକି ରଖିଦେଇଥିବି।
ନାଇଁ ନାଇଁ ସେ ସବୁ ବ୍ୟବସ୍ଥା କିଛି କରିବେନି। ଥଣ୍ଡା କଣ
ଆ ଗରମ ହଉଚି ଆପଣ ଏମିତି କେମିତି ଆସିକି ଖାଲିରେ ପଳେଇବେ କହୁନାହାନ୍ତି।
ନା ନା ଥଣ୍ଡା ଦରକାର ନାହିଁ। ସେମିତି ଚଳିବ। ଆପଣ ମୋର ଖାଲି ଅଛି ମୁଁ କାମରେ ଯିବି କାମରେ ଆସିବି। ଆଉ ଏସି ଟା ଟିକେ ଧରିକି ଆସିବି। ମୁଁ ନିଜେ ନେଇ ଆସିବି ଏସି। ସେ ଲୋକ କିଛି ଆସିବା ଦର୍ କାର୍ ନାହିଁ କି ସେମାନଙ୍କର ଅ ଗାଡି କରିବା କିଛି ଦର କାର ନାଇଁ। ମୁଁ ଯିବି ମୋ ସେଫ୍ଟି ରେ ମୁଁ ନିଜେ ଆଣିବି। ଆଉ ଫିଟିଙ୍ଗ ବି କରିଆସିଚି। ଆମର ଅଛି ଘର ପାଖରେ ଜଣେ ଅଛି ସେ ଫିଟିଙ୍ଗ କରିଦବ। ସେ କିଛି ପଇସା ଚାର୍ଜ ଫାର୍ଜ ନିଏନି। ପାଖ ଲୋକଟା ନା ସେ ଚିହ୍ନିଚି ଆମକୁ ସେ କିଛି ନିଏନି। ହୁଁ।
ଆପଣ କଣ ଆପଣଙ୍କ କାର୍ ଧରିକି ଆସିବେ କି?
ନାଇଁ କାର ନାଇଁ ମୁଁ ସେମିତି ଯିବି ମୋର ଅଛି ଗାଡି ଇଏ ଗାଡି ଅଛି ଅଲଗା ଗାଡି।
ହୁଁ
ଆଉ କଣ କୁହନ୍ତୁ?
ଆଉ କିଛି ପ୍ଲାନିଂ ନାହିଁ? ହ
ନା ଆଉ କିଛି ପ୍ଲାନିଂ ନାହିଁ।
ଉଁ ହୁଁ। ଆଉ ଆପଣଙ୍କ ଯୋଉ ଘର କରୁଥିଲେ ଉପରେ?
ହଁ ଉପର ଘର କାମ ଏବେ ଚାଲିଚି।
ଆଉ ଯଉ ଲଗେଇଥିଲେ ସବୁ ଝରକା ଲଗେଇଥିଲେ ସବୁ କୋଉ ଇଏ ର ଲଗେଇଥିଲେ? ହ
ସବୁ ଏ ସଟର ବାଲା ଲଗେଇଚୁ ଆମେ କାଚର।
ଓ କାଚର ଲଗେଇଦେଇଛନ୍ତି। ଭଲ ତାହେଲେ ତ?
ହଁ ଭଲ ଭଲ ପଇଲା ବି, ଭଲ କ୍ୱାଲିଟିର ଅଛି।
ହୁଁ ହୁଁ ପାଣି ଲିକ୍ ଫିକ୍ କରିବନି?
ନାଇଁ ନାଇଁ ୱାଟର୍ ପ୍ରୁଫ୍ ବାଲା।
ନାଁ ନାଁ ମୁଁ ସେ କଥା କୋହୁନି ମାନେ ଭିତରକୁ ରୁମ୍ ଭିତରକୁ ପାଣି ଲିକ କରାଇବ ଯୋଉ ଅଛି ନା ସେଇ ଟର୍ ବାଲା ଅଛି ପାଣି ଟା ଲିକ୍ କରେ ଭିତରୁକୁ। ବଡ ବଡ ବିଲ୍ଡିଂ ରେ ଯୋଉ ଅଛି ଲାଗିଛି ଭିତରୁ ପାଣିଟା ଲିକ୍ କରେ।
ନାଇଁ ଭିତରକୁ ଆମର ଏମିତି ନାଇଁ ଆମର ତାକୁ କହି ନାଇଁ ନାଁ ସେମିତି କିଛି ନାଇଁ। ଆମକୁ ସେ ଝରକା ଦେଇଚି ମାନେ ବାହାରେ ଯିଏ ଠିଆ ହବ ଭିତରକୁ ଦେଖାଯିବନି ଭିତରେ ଯିଏ ଠିଆ ହେବ ବାହାର ଦେଖାଯିବନି।
ନା ହଁ କାରଣ ନାଇଁ ନାଇଁ ମୁଁ ଯୋଉଟା ଆମର ତଳ ରୁମରେଯୋଉଟା ଲାଗିଚି ସେଗୁଡା ସବୁ ବାହାର ଲୋକଙ୍କୁ କିଛି ଦେଖାଯିବନି କିନ୍ତୁ ଭି ଭିତରେ ଯୋଉ ଲୋକ ଅଛନ୍ତି ତାଙ୍କୁ ବାହାରେ ସବୁ ଦେଖାଯିବ କ୍ଲିୟର କିଏ କଁ କରୁଚି କଣ ନାଁଇ ଘର ଭିତରେ ଥାଇକି। ସବୁ ଦେଖାଯିବ ଆଉ ମୁଁ ଭାବୁଥିଲି କି ମୁଁ ତମର ସେ ବର୍ ସେଇଆଡେ କୋଉ ଦିନ ଯିବି। ଏସି ଆଉ ଝରକା ସବୁ ନେଇକି ପଳେଇ ଆସିଥାନ୍ତି।
ହୋଉ ଆପଣ ଆସନ୍ତୁ ଆସିଲେ ମତେ କଲ୍ କରିବେ ଆଉ।
ହୋଉ ହୋଉ ହୋଉ ରଖୁଚି।
ହଁ ହଁ ହଁ।
ହଁ।